ହଁ
ହଉ
କଣ କରୁଛ, ପୁଅ? ଆ ଆଇନା କଣ କରୁଛ କଣ ନାହିଁ ଟିକେ କହୁନ।
ହଁ ଏଇ ଖାଇକି ଆଇଲି ଶୋଇଛି।
ହଁ
ହୁଁ, ଘରେ ସମସ୍ତେ ଭଲ ଅଛନ୍ତି?
ହଁ।
ହୁଁ
ଘରେ ସମସ୍ତେ ଭଲ। ଆପଣ? ଆଉ ଯୋଉ ତଳି ଫଳି ପଡିବ ବୋଲି ତମ ବାପା ଯାଇଛନ୍ତି ଟ୍ରାକ୍ଟର ନେଇକି।
ଆଉ ରଜ ସେପଟେ କେମିତି କଣ? ସବୁ ଶୋଇଛନ୍ତି।
ଶୋଇଛନ୍ତି କଣ ଏଇ ସକାଳୁ ଶୋଇଲେନି?
ଆଉ ରଜରେ ସେପଟେ କେମିତି କଣ ହେଲା?
ରଜରେ ବାପା କୁହନି ଜବର ଖରା ଗରମକୁ ଯୋଉ ପିଠା ପାଗ। ଆଉ ବର୍ଷା ନାହିଁ କିଛି ନାହିଁ। ଏମିତି ଆଉ କଣ ଆଉ?
ରଜରେ ପିଠା ପିଠା କଣ ହେଇଥିଲା?
ଆ ପିଠା ବୋଲି ତ ସେଇ ଚକୁଳି ପିଠା। ଆଉ ପୋଡ ପିଠା, କାକରା ପିଠା, ଆରିସା ପିଠା
ଆମର ତ ସେଇଆ ହେଇଥିଲା ଆଉ।
ଆଉ ସେଇରା ତ ଆଉ କଣ, ଆଉ ଯୋଉ ବରା। ଏତିକି ଆଉ।
ହଁ ଆମର ବି ସେଇ ପୋଡ ପିଠା, ଚକୁଳି ପିଠା। ମଣ୍ଡା ଏମିତି ସବୁ ହେଇଥିଲା ପିଠା।
ହଁ।
ହୁ
ଏମିତି ଆଉ କଣ କରିବା, ଆ ଏଇନା କଣ କରିବ?
ଆଉ ରଥଯାତ୍ରା କେମିତି କଣ କୁହ ସେପଟେ?
ଆ ରଥଯାତ୍ରା ଆଉ ଅଳ୍ପ ଦିନ ଅଛି, ଯାତ୍ରାକୁ ଯିବେ ଛୁଆ। ଦେଖି ଦୁଖାକି ଆସିବେ।
ହୁଁ, ଆମର ଏପଟେ ସେମିତି ରଥଯାତ୍ରା ହଉ ସବୁ ଦୋକାନ ବଜାର ସବୁ ମାନେ
ହଁ।
ହଁ, ଦୋକାନ ଫୋକାନ ବସିକି ସବୁ ମେଳା ଟାଇପ ର ହୁଏ।
ହବ ଆଉ।
ବରବର
ଆମର ତ ସେମତି ଆଉ ତର ସେମତି ଲୋ ଆସିକି ଯଉ ରଥ ଯୋଗୁ ଚାରି ପାଞ୍ଚଟା ଗାଁରେ ଏକାଠି ହେଇକିନା ଯାତ୍ରା ଗୋଟେ ଭଲ ଯାତ୍ରା କରିବେ ହାଡି ଫାଡି ଆସିବେ।
ହୁଁ ଆମର ଏଠି ସେମିତି ପଇସା ସବୁ ଆଦାୟ କରି ଗାଁ ରେ ସେ ରଥଯାତ୍ରା ଇଏରେ ଏମି ସବୁ ହୁଏ।
ହୁଁ। ମୁଁ ସେଇଥିପାଇଁ ତା କହୁଛି ଛୁଆ ଗୁରା ଆସିଲେ ଟିକେ ନାଙ୍କୁ ଯାତ୍ରା ଫାତ୍ରା ଦେଖି ଦୁଖାକି ଯିବେ। ଏ କଣ କରୁଛନ୍ତି କି ଜାଣି।
ଆଉ ଠାକୁ ହଁ ରଥାଯାତ୍ରା ବେଳୁ ମାନେ ଦିଅନ୍ତି ଖାଇବା ପାଇଁ ସବୁ ରୋଷେଇବାସ ହୁଏ। କେବେ ହୁଏ?
ହଁ।
ହୁଁ ହୁଁ। ଦୋକାନ ବଜାର
ତାପରେ ବାହୁଡା ଯାତ୍ରା କେମିତି କଣ?
ହଁ ରଥ ବାହୁଡ଼ା ଟା ଭଲ ହୁଏ। ଆଉ ସେଇରା ଦୋକାନ ହଁ। ବସି ମେଳା ଟାଇପ୍ ର ସବୁ
ଆମ ତ ସେମିତି ଭଲ ଯାତ୍ରା ହୁଏ ବର୍ଷା ନହେଲେ ସବୁ କିଛି ଭଲ ହଉଛି। ଆଉ ବର୍ଷା ହେଲେ ଟିକେ ହଇରାଣ ହେବେ ଆଉ।
ଆଉ ଆଉ ଆମର ଏପଟେ ତ ରଜରେ ସବୁ ନା ନାଚ ଗୀତ ହେଇକି ଦୋଳି ଆଉ ସବୁ ପିଠା ପଣା ଆଉ ସବୁ ପୋଡ ପିଠା ଆଉ ତାପରେ ଝିଅ ଛୁଆ ଆଉ ସ୍ତ୍ରୀଲୋକ ତାଙ୍କର ସବୁ ଉଁ ଝୋଟି ଉ ପ୍ରତିଯୋଗିତା ହୁଏ। ଆଉ ମ୍ୟୁଜିକ ଚେୟାର ଏମତି ସବୁ ହୁଏ ଆଉ।
ଆମର ତ ଏପଟେ ସେମତି ନୂଆ ନୂଆ ବାର୍ କଲେଣି ଯୋଉ ରଜକୁ ରଜ ଉତ୍ସବ ଅ କରୁଛନ୍ତି। ଛୁଆ ମାନଙ୍କର କେତେ ହସ ଖୁସି ମେଲଣ କରିକରି ଚାଲୁଛନ୍ତି ଆଉ।
ହୁଁ।
ସବୁପଟେ ସବୁ ଗାଁ ରେ ସବୁ ଯାତ୍ରା ଏମତି ଇଏ ସବୁ କଲେଣି ଏଥର ଭଲ, ଆମର ଆଗରୁ ଏଠି ନଥିଲା କିଛି। ଆ ସବୁଠୁ ଦେଖିଲାଠୁ ସବୁ କଥା କରୁଛନ୍ତି।
ହଁ ଆମ ବାର ତେର ବର୍ଷ ହେଲାଣି ଆମର ଏପଟେ ସେ ରଜ ମହୋତ୍ସବ ସବୁ ଆଟିଷ୍ଟ ମାନେ ଆସନ୍ତି ସବୁ ଫିଲ୍ମ ଷ୍ଟାର୍।
ଆମର ଆଗରୁ ଏଠି କିଛି ନଥିଲା। ନା ନାଚ ନା ଯାତ୍ରା ନା ଭଲ ନା ମନ୍ଦ କିଛି ନାହିଁ।
ହେମତି ଆଉ। ଆଉ ସବୁ ଘରେ ତାହେଲେ ସବୁ ଠିକ୍। ଠାକ୍ ଭଲ।
ହଁ ସମସ୍ତେ ଘରେ ଭଲ ଅଛନ୍ତି।
ହଁ। ଛୁଆ ପିଲା ତ ସବୁ ଭଲ କହିଲ ଆଉ।
ଆଉ ଉଁ ଖାଇବା କଣ ହେଇଥିଲା ଦିନ ବେଳେ ଆଜି।
ଆଜି ଆମର ସଖାଳେ ଯୋଉ ଶାଗ ଭଜା ହେଇଥିଲା। ତାପରେ ଆଜି ଉଁ ବାର ଅଛି ଯେ ମା ସବୁ ଶୁଖୁଆ ଭାଜିଲି। ତାପରେ ସିଏ ଗଲେ ଯେ ତାଙ୍କର ଆଣିଲେ ମାଉଁସ ମାଉଁସ ଚିକେନ୍ ଆଣିଲେ ଯଦିି ବା କୁହନି ସେରା ତ ଖରାକୁ ହଇରାଣ ଇଆଡେ ଘିମରି ଖାଇଯାଉଚି। ବାହାରେ ଚୁଲି। ପିଆଜ ବସିକି ଘଣ୍ଟେ କାଟିଲି ରସୁଣ ତାକୁ ଚୋପା ଛଡା। ହେଉଠୁ ଅଦାକୁ ତାକୁ ବି ପାଗ କର। ଇନ୍ତି କରିକି ତାକୁ ଗାଆଁଣ୍ଡ୍ର କରିକି ଏଇନା କରିକିରି ଭାତ ଘରି ଉହ୍ଲେଇ ଦେଇକିନା ତକାରୀ କରିକି ଘୁଡେଇ ଦେଇକି ଏଇଠିକି ତ ଆସିଛି ମୁଁ କହିଲି ଦେଖିଆ ଛୁଆ ଆରା କଁ କରୁଚନ୍ତି ଟିକେ ପଚାରିବା।
ହଁ ଆମର ସିମତି ଆଜି ବାର ଅଛି ସିମତି ଆଉ ଚିକେନ୍ ଫିକେନ୍ ଅଣା ହେଇଥିଲା ଖାଇ ପିଇକି ଏନ୍ତି ସବୁ ଶୋଇଛନ୍ତି। ଆଉ ଖରା ହଁ ଯେମତି ଖରା ହଉଛି ଘରୁ ତ ବାହାରି ହଉନି କୁଆଡେ ଯାଇ ହଉନି। ବର୍ଷା ଫର୍ଷା ଟିକେ ନାହିଁ ଏଇନା। କେତେ ଦିନ ହେଲାଣି ବର୍ଷା ଉଠଉଚି ବର୍ଷା ହଉନି। ସିଆଡେ ବର୍ଷା ଫର୍ଷା ବର୍ଷା ହେଇଚି ନା ନାଇଁ।
ଆମର ଦି ଦିନ ହେଲା କାଲି ହେଇଥିଲା ବର୍ଷା ଫେରି କାଲି ଅଧିକ ହେଲା ପଅରଦିନ କମ୍ ବର୍ଷା ହେଇଥିଲା।
ଆମର ନାହିଁ ବର୍ଷା ଦି ଦିନ ହବ ଉଠଉଚି ବର୍ଷା ବର୍ଷା ହେଇ ନାହିଁ।
ନା ଆମର ବର୍ଷା ହଉଚି ଆଜି ବି ସବୁ ବର୍ଷ୍ ତା ହବ ଆମର ଆଜି ତିନି ପୋଉଟି ଭୋଜ ନେଇକରି ଗଲେ ଟ୍ରାକ୍ଟରରେ କଣ ଟାକ୍ ଆଉ ଗୋଟେ ପାଟେ ଭାଙ୍ଗିଗଲା ଯେ ଖରାରେ ଫେରି ଦ ପଳେଇଲେ ଉଁ ଭୁବନ ସେଠି ତାଙ୍କର ଆଣି ଉଣାକିରି ଯିବେ କି କଣ କେଜାଣି କହିପାରିବିନି।
ହଁ ବଷେଇ ତ ଆଇଲା ନା ଚାଷ ବାସ ସିଜିନି ପଳେଇଆଇଲା ରଜ ପରେ ପରେ। ଏଇନା ସବୁ ବିଲ ବାଡି କାମ ସବୁ ଲାଗିବ। ଚାଷବାସ
ଏଇନା ତ ସେମତି ହଇରାଣ ଯୁଗ ଆସିଲା ଆଉ। ବିଲରେ ଏଇନା ଚାରି ମାସେ ନ ରହିଲେ ସରିବନି।
ହଁ ଇଆଡେ ତ ସିମତି ବର୍ଷା ବର୍ଷା ଦିନ ତିନି ଦିନ ହବ ବର୍ଷା ନାହିଁ କିଛି ଖରା ବଶୀ ଜୋରେ ହଉଛି।
ନା ଆମର କେନାଳ ପାଣି ଛାଡିବ। ତଳି ଫଳି ପକେ ଦେଇଛୁ, ଖାଲି କାଦୁଅ। ବିଲ କାଦୁଅ କଲେ ରୁଆ ଚାଲିବ ଆଉ, ରୁଆ ଆସ୍ତା ଆସ୍ତେ ଏବେ ପକେଇଥିଲୁ ଚାରିପଉଟି ପାଞ୍ଚ ଗଉଣୀ ଖଣ୍ଡେ ଭୋଜ ହବ ନେଇକି ଗଜେଇକି ତାକୁ କାଦୁଅ କର, ପଟାଳି ଦେ, ମାହାରା କର, ସବୁ ତ କରିବା ପାଇଁ ମୋ ପଢୁଛି ଆଉ। ପକେଇକି ଆଜିିବାକି ତିନି କୋଉଠି କେତେ ଗଉଣି ଭୋଜ ବୁଣା ହେଲା, ନହେଲେ ସବୁ ମୁଁ କହିଲି ଆହୁରି, ଅଛି ଆଉ। ଇଆଡେ ଗୋଟେ ଜାଗା ଯେ, ସେଠି ବି ସ ପଡିବହାରି ପନ୍ଦର ଗଉଣୀ ।
ଆଇଟା ବି ତ ହଇରାଣ ହଇଥାନ୍ତା ବିଲବାଡି କାମରେ ଆଉ।
ଏଇ ଟାଇମ୍ ଟା କାମ ଦିନ ତ, ରେଷ୍ଟ ନାହିଁ ଆଉ।
ହୁଁ
କଣ କରିବା। ଏନା କରିଥିଲେ ସେତେବେଳକୁ ଆଗକୁ ଅସୁବିଧା କିଛି ନାହିଁ।
ହଁ । ଧାନ ଫାନ କଟା ଟାଇମ ରେ ସିଏ ଆଉ
ଆମର ଏପଟେ ଗୁଣ୍ଡିଚା ଠୁରୁଆ ଚାଲିବ ଆଉ। ପାଣି ସୁବିଧା ହେଇଗଲାଣି, ଗୁଣ୍ଡିଚାଠୁ ଲୋକ କାଦୁଅ କଲେଣି ବି ସହ ରୁଆ ରୁହି ହବ ଆଉ।
ଆଉ ରଥଯାତ୍ରା ସେ ଗାଁ ରେ ହୁଏ ନାଁ, ଦୂର ଯାଗ କୋଉଠି। ଶୁଭ ରଥଯାତ୍ରା।
ରଥଯାତ୍ରା ଗାଁ
ହୁଁ ହୁଁ, ଦୋକାନବାଡି ସବୁ ବସେ ନାଁ କେମିତି କଣ?
ହୁଁ ଦୋକାନ ବସେ ଯେ ଅ ଅଳ୍ପ।
ହୁଁ।
ଅଳ୍ପ ମାନେ ଦି ତିନି ଜଣ ଆଉ। କିଏ ପାମ୍ପଡ଼ ଆଣିଥାଏ, କିଏ ବରା ଆଣିଥାଏ, କିଏ ଯେ ବେଲୁନୁ।
ହଁ ଏ ଖାଇବା ଜିନିଷ ବେଲୁନ ହଁ, ଏଇ ସବୁ ଜିନିଷ ବିକି ଛୁଆ ଙ୍କ ଖେଳନା।
ସିନା ଭଲ ଯାତ୍ରାଟା ହୁଏ।
ହଁ ଦବା ଇଏ ଆ ସେଇ ଜିନିଷ ତ ଏପଟେ ହୁଏ, ସେଇ ଖାଇବା ଜିନିଷ। ତ ସେଇ ଛୁଆଙ୍କ ଖେଳନା ଜିନିଷ। ଆଉ। ଉଁ ହୁଁ।
ଏ ଭଳି ଆଉ
ହ ଆଉ ରଜରେ ଗଲା ବର୍ଷ ରଜରେ ଆମ ଘର ଆଡେ ଆସିବ। ଏପଟେ ରଜ ଭଲ ହୁଏ, ବୁଲ ବା ଯିବ।
ହୁଁ।
ହୁଁ। ଜୋର ଉଁ ରଜ ତିନି ଦିନେ ଆମର ରଜ ପାଞ୍ଚାରି ପା ପାଞ୍ଚ ଦିନ ବେଳେ ବସେ। ରଜ ବାଟନ୍ତି। ସବୁ ମିଶି ଗାଁ ଟା ବୁଲିକି ରଜ ବାଟିବେ।
ଦିଜେ ଫିଜେ ବାଜିକି ସବୁ ରଜ ବାଟନ୍ତି। ଭଲ ହୁଏ ରଜରେ ଆଉ ସମସ୍ତେ ଆସିବ ରଜ ବେଳକୁ, ବୁଲି ବୁଲାକି ଦେଖିକି ଯିବ।
ହଉ ଦେଖିବା କଣ କେମିତି ହଉଛି?
ହୁଁ, ସମସ୍ତେ ଆସିବ ବୁଲି ବୁଲାକି ଯିବ ରଜରେ।
ହଁ, ଆମେ ସମସ୍ତେ ଜେ ଦେଖିବା କଣ ହଉଛି ଆଉ, ଆହୁରି ତ କେତେ ଦିନ ଅଛି।
ହୁଁ
ହେଲେ ତମର ସେପଟେ ର ରଜ ଉତ୍ସବ ସମସ୍ତେ କହୁଛନ୍ତି ଭଲ, ହେଲେ ଦେଖିବା ଟିକେ ଦେ ଦେଖି ଦୁଖା କିରି ଛୁଆ ମାନେ
ହଁ, ଗୋଟେ ବର୍ଷ ଆସିକି ଦେଖିକି ଯିବ। ଭଲ
ହଁ, ଗୋଟେ ବାଟରେ
ହଉ ପୁଅ ରହୁଛି ତାହେଲେ।
ହଉ